ହ୍ୟାଲୋ।
ହଁ ଦିଦି।
ଏଇ ବସିଛି ଗଢୁଥିଲି ଆହୁରି।
ହୁଁ ହୁଁ ଖରା କଣ କେନ୍ ହଉଜ ତମଆଡ଼େ?
ପ୍ରବଳ ଖରା ହୁଁ। ଖରା କଥା ଆଉ କୁହନା ଫ୍ୟାନ ବି କିଛି କାମ କରୁନି
ଘରେ ତ ବାହାରକୁ ବାହାରିଲେ ମୁଁ ଫାଟି ଯାଉଛି ଆଉ।
ହୁଁ ବହୁତ ଖରା ହଉଛି। ତୁମେ କଣ କରୁଥିଲ
ଏଇ ଫ୍ୟାନ୍ ଲଗେଇ ବସିବା କଥା କୁହ
ହୁଁ ଫ୍ୟାନ୍ ବି କିଛି କାମ କରୁନଥିବ ନାଇଁ କି ଏମତି ଗରମ ଯେ
ଓହୋ ହୋ ବାହାରେ ଗରମ ଆଉ ଫ୍ୟାନ ଲଗେଇଲେ କଣ ହବ ସେ ଗରମ ପବନ ଟା ହିଁ ଭୁଲୁଛି
ହୁଁ ହୁଁ ଆମ ୟା ପରେ ବର୍ଷା ଟିକେ ହେଲେ କିନ୍ତୁ ସମସ୍ତେ, ତେ ମାନେ ହେଇଥାନ୍ତା ଆଉ, ବର୍ଷା ବି ନାହିଁ କିଛି ନାହିଁ
ହେଲୋ ଖାଇ ସାରିଲଣିି
ହଁ ଖାଇସାରିଲୁଣି, ତମେ
ନାଇଁ ମୁଁ ଖାଇନି ଆଉ
ଓହୋ ଆଉ କେତେବେଳେ ଖାଅ, ମୁଁ ଖାଇଥିଲି ଭାତ ଚିକେନ, ପାମ୍ପଡ଼, ଆମ୍ବ।
ଆମ୍ବ ଖାଇଥିଲ? ଫଳିଚି ତମ ଆଡେ ଆମ୍ବ?
ହଁ, ଏପଟେ ତ ଆମ୍ବ ମିଳୁଛି, ମିଳୁଛି। ଯେତେବେଳେ ପଖାଳ ଖାଅ ଆମ୍ବ ହଁ, ଆମ ତ ନିଜ ଘରେ ଅଛି ଆମ୍ବ ଗଛ ଆଉ ନେଇ।
ହୁଁ-ହୁଁ-ହୁଁ। ଟିକେ ଦେଶୀ ଆମ୍ବ ଏବେ ମିଳିବନି ଯେ, ଏତେ ଭଲ ମିଳୁନଥିଲା କିନ୍ତୁ ଆସିବଣି ମାର୍କେଟକୁ ଆଉ।
ହୁଁ। କିନ୍ତୁ ମାର୍କେଟରୁ ଖାଉନୁ, ଆମ ଘର ଘରେ ବି ଗଛ ଅଛି, ଆହୁରି ସାହିରେ ବି ଆର ତାର ଅଛି।
ଅ ହଁ। ଆଣିକି ଖାଇବ ମଜା ଲାଗିବ। ଆଉ
ହଁ, ଉଁ-ହୁଁ-ହୁଁ-ହୁଁ। ନାଇଁ ଆଣିକି ନାଇଁ ନିଜେ ଝଡେଇକିନା, ଝଡେଇକି ଖାଇବା କାହା ଘର ମାନେ କାହାର ଆମ୍ବ ପଡିଥିଲେ ଯାଇକି ଗୋଟେଇକି ନେଇକି ଆସୁ ଆଉ। ଏଇଟା ମଜା ଗୋଟେ ଅଲଗା ହିଁ।
ହଁ ବା, ମାଗି ଆଣିବା ତିଅଣ ଯୋଉ କହନ୍ତିନି କି
ହୁଁ, ହୁଁ। ଆମର ତ ଆମର ଟିକେ ଲେଟରେ ମାନେ ପାଚିବା ଷ୍ଟାର୍ଟ କରେ, ଏବେ କିଛି ପାଚେ ନାହିଁ। ଆଉ କଞ୍ଚାର ତ ଏତେ ଖଟା ହଉଛି ଯେ ଖାଇହବ ନାହିଁ। ତାଙ୍କ ସାହିରେ ଅଛି, ତାଙ୍କର ହିଁ ଖାଉଛୁ। ହୁଁ।
କାହିଁନା ଆଉ କେତେ ଦିନ ପରେ ଆମ୍ବ ଆସିବ ଅଧିକ ମାର୍କେଟକୁ ଏବେ ଜାଣିିନଥିବ ଏଇ ଯୋଉ ଆସୁଚି କଲମ୍ବି ଆମ୍ବ ଉରା କାରବାଇଟି ଦିଆ ପଚା ନହେଲେ ଗଛ ପ ସେଥିପାଇଁ ବୋଧେ କାଇଁ ଟିକେ ମିଳିବନି, ଆଉ କେତେ ଦିନ ପରେ ମିଳିବ।
ହଁ।
ଆଉ କଞ୍ଚାଆମ୍ବରୁ କଣ ବନଉଚ, ନା କିଛି ବନଉନ? ନାଁ ହଁ
ଚିଲା ଆମ୍ବ ମାନେ ଦିଟା କାଟିଦେଇକି ତ କ୍ଷୀର ଟିକେ ହୋଉ ଦହି ଟିକେ ପକେଇ ଦେଇକି ତ ଗ୍ରାଇଣ୍ଡିଙ୍ଗ କରିଦେଇକି ତ ପିଇଦବା କଥା ଆହୁରି ଲବଙ୍ଗ, ଗୁଜୁରତି ଏଟା ପକେଇଦବି ନା? ଜୁସ୍ କରିକି ପିଉଚ ନା ନାଇଁ କିି? ହଁ।
ହଁ ମୁଁ ତ ସେ କ୍ଷୀର ଫୀର କିଛି ମିଶାଏନି। ଖୀ ଯେତେବେଳେ ଜୁସ୍ କରିବାର ଥିବ ସେ ଯୋଉ ପାଚିଲା ଆମ୍ବଗୁଡା ମିଳେ ଏଁ ଦେଶୀ ଆମ୍ବ ଗୁଡାକ ତାକୁ ପୁରା ବାହାର କରିଦିଏ ଚୋ ବାହାର କରିଦିଏଁ। ତାକୁ ହାତରେ ବସି ମାନେ ଚିପଡି ଦେଲେ ତା ରସ‌ଉଡା ବାହାରିଯିବ ନା। ତାପରେ ଟିକେ ଗ୍ରାଇଣ୍ଡର ଠାକୁରକୁ ଧରି ଦେଲେ ସେ ଚି ମାନେ ଚିପୁଡି ଦେଲେ ବାହାରି ଯାଏନି କି ତା ରସ‌ଉରା।
ଆ ଏମତି ପିସ୍ ପିସ୍ ବାଲା କାଟିକି କରୁନ?
ପିସ୍ ବାଲାଟା ବଡ ଆମ୍ବ ‌ଦରକାରେ। ବଡ ଆମ୍ବ ନ ଖାଇକି ସେମିତି କିଏ କରୁଚି ଯୋଉ
ହଁ।
ତାକୁ ସେଇଟାକୁ ଚୋପା ବାହାର କରିଦେଲେ। ତାକୁ ଚିପୁଡି ଦେଲେ ବାହାରି ଯାଏନା ତା ରସତିକ। ଏଥିରେ ଟିକେ ଚିନି ପକେଇ ଦେଲେ ହେଇଗଲା ଆଉ। ଆଉ ନହେଲେ କେତବେଳେ କେମିତି ଖରା ଦିନେ ଆଇସ୍କ୍ରିମ୍ ଟିକେ ଖାଇ ଭଲ ଲାଗେ ଘରେ। ଆଇସ୍କ୍ରିମ୍ ବି ବେଳେବେଳେ
ଆମ୍ବ ଦହିକି କ୍ଷୀର ପିଉନ?
ନାଇଁ ସେ କରେନି ଆଉ ଯଦି କରେ ହେଇ ଖିରି ଅମୁଲ ଟିକେ ଦେଇକି ଇଏ କରନ୍ତି। କଣନ୍ତୁ ଆମର ଆଇସ୍କ୍ରିମ ବନାଏନ।
ଅ ହଁ। ଖଟା କେବେ ବନେଇଚ ନା ନାଇଁ ଆମ୍ବ ଖଟା?
ଏ ଯୋଉ ରୋଷେଇ ବାଲା ନା ଯୋଉ ଆଚାର କରିକି ରଖନ୍ତି।
ନାଇଁ ଖଟା ହଁ ଆଚାର ଆଉ କରି ଜାଣୁଥିବ କି ତମେ ଘରେ ହିଁ ଜାଣ ସେ ମା
ହଁ ମା କରନ୍ତି ଆଚାର। ତାର କେତେ ପ୍ରକାର କ ଇଏ ବଡ ବାଲା କରନ୍ତି। ଛୋଟ ବାଲା ସିଝେଇକି କରନ୍ତି।
ଆମର ପିଠା ଆଚାର ଆଜି ଆମ୍ବ ଇଏ କରୁଥିଲେ। ମାନେ ଚମ୍ପେତ ସରା ଏଗୁଡାକ ସ ସବୁ ଆଉ ଛାତ ଉପରେ ନେଇକି ଶୁଖେଇଥିଲୁ ଆଜି।
ନାଇଁ ନାଇଁ ସରା ଫରା ତ ମତେ ଜଣା ନାହିଁ କେବଳ ମା ସେ ଯୋଉ ଆଣିକି କାଟିକି ରୋଷେଇ କରନ୍ତିନାଇ କି? ଗୁଡ ପକାଇକି ଆମ୍ବଖଟା ହଁ ସେଇଟା ମୁଁ କରିପାରେ। ଆଉ ଘରୁ ମା ସବୁ ବର୍ଷ କରନ୍ତି ସେ ଆମ୍ବ ଖଟା ତାକୁ କାଟିକି କରନ୍ତି। ନ୍ତି ଆଉ କେତେ ଯୋଉଟା ଟାକୁଆ ନ ହେଇଥାଏ ତାକୁ ବି କାଟିକି ସିଝେଇ ଦିଅନ୍ତି ତାକୁ ବି ଗୋଟେ ଜେଲି ଭଳିଆ କରନ୍ତି ସେଟା ଭଲ ଲାଗେ। ଆମ୍ବ ଖଟା ଜେଲି ଟା। ଆଉ ଏଇ ଯେ ଚମ୍ପେଇ ତ ଫମ୍ପେଇ ତ ମା କେମିତି ହେଇ କରନ୍ତି ତାକୁ ଚୁପ ଚାଞ୍ଚି ଛି ଛାଞ୍ଚି କି ଖରାରେ ଉଁ ଧୂଁ ମାନେ ଶୁଖେଇ ଶୁଖେଇକି ମତେ ଜଣା ନାହିଁ।
ଖରାରେ ଶୁଖେଇକି କେତେ ଦିନ ଶୁଖେଇବ ତାପରେ ଆଣିକି ମ୍ ତେଲ ମସଲାରେ ଆଉରି ଗୋଡରେ ଟିକେ ପାଗିକି ରଖ ରଖିଦବ। ସେଡା ବି ତାପରେ ପାଗି ସାରିଲା ପରେ ଖରାରେ ଆଉ କେତେ ଦିନ ରଖ ରଖିକି ତାପରେ ଆଉ ଖାଇବା ଷ୍ଟାର୍ଟ କରିବ।
ଚ୍ଛା ନାଇଁ ଘରେ ତ ସେଇଟା ସେନ୍ତି ଆଚାର ବି କରନ୍ତି ଆମ୍ବ କୁ କାଟିକି ଲୁ ଲୁଣ ହଳଦିରେ ହ ସୁ ପକେଇ ଦିଅନ୍ତି ଦିନେ ଦିଦିନି ତାପରେ ଏଠୁ ଗୁଡ ହେକା ପାଗ କରିବେ ମସଲା ଫସଲା ଦେଇକି ରଖନ୍ତି। ତେଲ ଦେଇକି ଦି ତିନି ଦିନ ଆଉ ଟିକେ ଶୁଖାନ୍ତି ତାପରେ ହେଠୁ ବର୍ଷ ଯାଙ୍କ ପୁରା ଚାଲେ ବର୍ଷ ଦି ବର୍ଷ ବି ଚାଲେ ମଝିରେ ମଝିରେ ଟିକେ ଶୁଖେଇ ଦିଅନ୍ତି ସିଏ। ଖାନ୍ତି।
ଏମିତି ଖଟା କରୁଚ ନା ନାଇଁ ଏମିତି?
ହଁ ଏମିତି ଖଟା କରିକି ଖାଉ ରୋଷେଇ କରିକି ଖାଉ ମାନେ ଏମିତି ଥର ଟେ ବନେଇ ଦେଇକି ଫ୍ରିଜରେ ରଖିଦେଲେ ଦିନେ ଦି ଦିନି ଜାଙ୍କେ ସେ ଚାଲେ। ଟିକେ ଟିକେ ବାହାର କରିକି କ୍ଷା ହୁଏ।
ହଁ ହଁ।
ଆଉ ଏମିତି ମାନେ ଯୋଉ କଣ ଆଚାର କରିକି ପୁରା ବର୍ଷ ପାଇଁ ରଖାଯାଏ ବାକି ମତେ ଏଇଟା ଏତେ କିଛି ଜଣ ନାହିଁ ଖାଲି କଲା ବଳେ ମୁଁ ଦେଖିଚି ମା ଏମିତି ବନାନ୍ତି ବୋଲି।
ହଁ ମୁଁ କିନ୍ତୁ ସରା କରିଚି। ସେ ଆମ୍ବୁଲ ଆଚାର ଟା କରିନାଇଁ ଆଉ। ତ କେବେ
ହଁ ଆମ୍ବୁଲ ଆଉ ଗୋଟେ ଜିନିଷ ବନେଇକି ରଖନ୍ତି ଘରେ ସେ ତାକୁ ପୁରା କାଟିକି ସେଇଟା ବି ଭଲ ଲାଗେ ମାନେ ପଖାଳ
ପଖାଳ ଖାଇଲାକୁ ରସୁଣ ଟିକେ କଞ୍ଚାଲଙ୍କା ଟିକେ ଦଳିକି
ହୁ ବଢିଆ ଟେଷ୍ଟ ଲାଗେ ଖରାଦିନ ତାକୁ ଖୋଜା ପଡେ ବେଶୀ ଆଉ ଗୋଟେଲଈ ବି କରନ୍ତି ନି କି ଲ ରାଇ ଗୋଟେ
ହଁ ହଁ।
ଏଇଟା ଆମର କେତେବେଳେ କେମିତି କରାଯାଏ ଓଷା। କସବେଳେ ଆମ୍ବୁଲ ରାଇ କରନ୍ତି। ଘରେ।
ରୋଷେଇ ତାହେଲେ ଜାଣୁଛ ନା ଆମ୍ବ ଖଟା କରି ଜାଣୁଛ ତାହେଲେ।
ହଁ ଆମ୍ବ ଗୋଟେ ଆ ଭାଇ ଜାଣିଛି କାଲି। ଆଉ କଞ୍ଚାଆମ୍ବରୁ କଣ? କରିବ ଆଉ କେହି ଗୋଟେ କରନ୍ତିନି କିଏ ତାକୁ କହନ୍ତା ଆମର ରସ ତାର ବାହାର କରିକି ଚଟଣୀ।
ହଁ ହଁ ହଁ କଞ୍ଚା ଆମ୍ବକୁ ଛେଚିକି ଗ୍ରାଇଣ୍ଡର କରିକି।
ଗୁଡ଼ ପକେଇଥାନ୍ତି ଅଦା ଲଙ୍କା
ହଁ କଞ୍ଚା ଲଙ୍କା ଟିକେ ହୁଁ।
ତାପରେ ସେଇଟା ବି ଭଲ ଟେଷ୍ଟ ଲାଗେ ଖଟା ଖଟା ମିଠା ମିଠା ଲାଗୁଥିବ।
ହୁଁ ନ କଞ୍ଚା ଆମ୍ବ ଟାକୁ ହିଁ ଖଟା କରୁନାହାନ୍ତି କି? କଞ୍ଚା ଆମ୍ବଟାକୁ ହିଁ ଖଟା କରୁନାହାନ୍ତି କି?
କଞ୍ଚାଆମ୍ବ କୁ ତ ଖଟା କରନ୍ତି ଆଉ ଗୋଟେ ଚଟଣି ବନାନ୍ତିନି ତମର।
ହଁ ଚଟଣୀ ତ ଭ ନଉଛନ୍ତି ହଁ ହ ନାଇଁ ଆମେ କରୁଛୁ ଚଟଣୀ ତ।
ହୁଁ ହୁଁ।
ହୁଁ
ଆଉ କଣ ଆମର ଆମ ବ ସେଇ ଯୋଉ ଗୋଟେ ସ୍କ୍ବାସ ପାଣିରେ ଟିକେ ପକେଇକି ପିବା କଥା। ଖାଏ ଅମିତି ଯୋଉ ଇଏ ଚଟନି ବନେଇକି ୟୁଟ୍ୟୁବ ରୁ ଶିଖ କି ଦେଇ କିି
ଏବେ ତ ଯାହା ହେଲେ ବି ୟୁଟ୍ୟୁବ ରେ ସର୍ଚ୍ଚ କରିଦବ। ମ୍ୟାଙ୍ଗ ବୋଲେ ମ୍ୟାଙ୍ଗ ଖଟା ଟା। ରେସିପି ଟିକେ ଦେଖିଲେ ବେଳେ ସବୁ ପଳେ ଆସିୁଛି ଦେଖିଦକି ନିଜେ ମନେ ଆନ୍ତି।
ଦେଖିଦିଏ ତାପରେ ତ ନିଜେ ମାସ୍
ହୁଁ। ୟୁଟ୍ୟୁବ ଅଛି କହିଲେ ଜିନ୍ଦାବାଦ।
ସେଇଆ।
କିଛି ନ ଆସୁଥିଲେ ବି ହଁ ଘରେ ସବୁ ଭଲ ଅଛନ୍ତି। ଖରା ପାଇଁ ହିଁ ତ କୁଆଡେ ଦିଦିି ବାହାରକୁ ଯ ମାନେ ବାହାରି ହଉନି କିଛି ନାହିଁ। ମାନେ ଛଅଟା ନ ହବା ଯାଏଁ ଆଉ ଘରୁ ବାହାରି ହଉନି।
ହଁ ମ ସକାଳ ନଅଟା ହେଲେ ତ ଖରା ପୁରା ଜୋରେ ପଡି ଯାଉଛି। ଦିନ ସାଢ଼େ ପାଞ୍ ଚାଲି ଆଇଲି ଖରା ବାହାରେ ପୁରା ଜୋରଦାର
ନହେନେ ଆଉ କିଛି ନାହିଁ। ନହେଲେ ସମସ୍ତେ ଭଲ ଅଛନ୍ତି।
ଉଁ ଉଁ।
ଉଁ ତମର।
ଆମର ବି ଭଲ ଅଛନ୍ତି ସମସ୍ତେ। ମା ର ଦେହ ଟିକେ ଖରାପ ହୁଏ। ଏବେ ଠିକ୍ ଠାକ୍ ଅଛି ସେ।
ଅ ହ-ଅ। ଖାଇବା ପିଇବା ଠିକ୍ ଠାକ୍ କରନ୍ତୁ ଆଉ।
ହୁଁ ଆଉ କଣ କରିବା କଥା। ଆଉ ଗୋଟେ ଜିନିଷ ସାମ୍ବରରେ ବନାନ୍ତି-ଇ-ଇ। ଏଇ ତ ଦେଖିଥିବ ଆମର କଣ କହିଲ ଆମ୍ କପଡ଼ାକୁ ପୁରା ରଖନ୍ତିନି କି ବାହାର କରିକି ତା ରସ ଟାକୁ ତାପରେ ଶୁଖେଇ ଶୁଖେଇ ସେଇଟାକୁ କନ୍
ସେଇଟା ପରା ସରା କହୁଛନ୍ତି ମୁଁ ଯେ ଗୋ କଇଲି ସରା ହଁ ଆମପଟେ ଆମେ ତ ସରା କଉଚୁ।
ହଁ ମୁଁ ଜାଣିନି ମୁଁ ଖାଲି ତାକୁ ମାନେ ଦେ
ହୁଁ ସେଟା ତାପରେ ଖାଲି ଲୁଣ ଆଉ ଲଙ୍କା ଟିକେ ପକ୍
ହଁ ପାଉଡର ଲଙ୍କା ପାଉଡର ପକେଇକି ତାକୁ ଖରାରେ ଶୁଖେଇ ଶୁଖ୍ ଶୁଖେଇ ଶୁଖେଇ କରି ରଖା ହବ।
ହଁ ସେଟା ମାନେ ବହୁତ ମୁଟା ଅଙ୍କରେ ସେଠି ହିଁ ଢଳା ହବ ନାଇଁ କି।
ହଁ କେତେ ଦିନ ପରେ ଆଠ ଦିନ ପୁରା ମେଞ୍ଚେ ମେଞ୍ଚେ ଧରନ୍ତି। ତାପରେ ପରେ ଶୁଖିଲା ପରେ ତାକୁ କାଟିକି ରଖି ଦିଅନ୍ତି।
ହଁ କାଟିକି ରଖିଦିଅନ୍ତୁ ସେଇଟା ବି ତାପରେ ଆଉଥରେ ସେଟା ତ ବହୁତ ଟେଷ୍ଟି ଖାଇବା।
ହୁଁ କେତେ ଆମ୍ବ ମିଳୁଚି କେତ କେତେ ପ୍ରକାର ବାଇଗଣ ପଲେଇ ସୁନ୍ଦୁୁରି ଆମ୍ବ।
ହୁଁ ଆଉ ଆମର ବହୁତ ଭେରାଇଟି ଆଇଟମ ଗୁଡାକ ହେଇଗଲାଣି।
ହଁ ମ କେତେ କରନ୍ତି ଜିନିଷ।
ହୁଁ। ହଁ ହଉ ଆଉ।
ହୁଁ ଓ ହୋ କଣ କରୁଚୁ ତୁ କରେ ଆଉ କେତେବେଳେ ପରେ ଆମେ କ କଥା ହବା ଆଉ।
ଠିକ୍ ଅଛି।